କଣ କରୁଚୁ ସାଙ୍ଗ?
ହଁ ବସିଛି।
ଓହୋ ଆଉ ରାତିରେ ଆପଣଙ୍କର ଖାଇବା କଣ ହଉଛି?
ହଁ ରାତିରେ ମୁଁ କିଛି ଖାଇବିନି ଭାବିଛି ଆଜି କାଇ ହିଁ ନା ସନ୍ଧ୍ୟା ବେଳେ ଖାଇଥିଲି ଆଉ ଭୋକ ନାହିଁ ମତେ।
ଓହୋ ରାତିରେ କଣ ସେମିତି ଶୋଇପଡିବେ ନା।
ହଁ ସେମିତି ସେଇପଡିଆ ଆଉ ଆମ ଘରେ କାକରା ପିଟା ଆଜି ଛଣା ହଉଥିଲା ମମି ଛାଣୁଥିଲା ମୁଁ ଗୋ ସେଇଥିରେ ଖାଇକ ସୋଇପଡ଼ିବି ଆଉ।
ଓହୋ ଗୋଟେ କାହିଁ ଖାଇବେ ଦିଟା ଖାଇବେ ନା ଆଉ ଦି ନିଟା ଖାଇବେ ଗୋଟେ କେମିତି ଖାଇବେ।
ମାଳିକେ ମୁଁ ଦିଟା ଖାଇବି ଆଉ।
ନା ଦିଟା ନୁହଁ ଚାରିଟା ଖାଇବେ।
ମୋ ପେଟ ଫାଟି ଯିବ।
ନା ହବନି ପେଟ କାଟିବୁନି ଯଦି ହବ ପାଞ୍ଚ ଛଅ ଟା ଖାଇଦବ ମୋ ପାଇଁ ଟିକେ ଖାଇଦେବେ ହେଲା।
ବାବା ପେଟ ଯଦି ଫାଟିଗଲା ତାହେଲେ?
ନାଇଁ ନାଇଁ କିଛି ବି ହବନି ଆଉ ଆପଣ ଟିକେ ଅଧିକ ଭାବୁଛନ୍ତି? କିଛି ହବନି କିଛି ହବନି ଖାଇଦେବେ ପେଟ ଫୁଲ କରି ଖାଇଦେ ଆଉ। ହଉ ପାଞ୍ଚଟା ଖାଇବେ ମୋର ଦିଟା ଆପଣଙ୍କର ତିନିଟା ହେଲା।
ହଉ ତାହେଲେ ଠିକ ଅଛି ମୁଁ ଖାଇଲେ ଆପଣଙ୍କ ପେଟକୁ କେମିତି ଯିବ?
ହଁ ହଁ ପଳେଇ ଆସିବ।
ନା ମିଛ କଥା।
ନାଇଁ ନାଇଁ ସତରେ ପଳେଇ ଆସିବ।
ହଉ ହଉ ତାହେଲେ ଠିକ ଅଛି ଆଉ ଆପଣ ପୂର୍ବ ଥର ଫୋନ୍ କରିଥିଲେ ମୋର କଟିଗଲା।
ହଁ ଆପଣଙ୍କର ତ ସ୍ଲୋ ହଉଛି ଆଉ।
ହଁ ସେଇଥିପାଇଁ ବୋଧେ।
ଆଉ ଆପଣ କହୁହାନ୍ତି କଣ?
ଆଉ ଆଉ କଣ କୁହନ୍ତୁ ଆପଣ କୁଆଡେ ବୁଲିବାକୁ ଯାଇନାହାନ୍ତି କି?
ନାଇଁ ଯାଇନାହିଁ ଯିବି ଆଉ ରଜ ଆଡକୁ ଯିବି ମୁଁ ଭାବୁଛି କଣ କହିଲ? ଯଦି ରଜରେ ମୁଁ ଭାବୁଛି ରଜ ଯଦି ମାନେ ଟିକେ ପାଗ ଟା ଟିକେ ମାନେ ଭଲ ଦିଅନ୍ତା ଖରା ନ ହେଇକି ହେଲା। ହୁଁ।
ଆଜ୍ଞା।
ସେ ଟିକେ ଭଲ ଲାଗନ୍ତା ବୁଲାବୁଲି କରିବା ପାଇଁ ମୁଁ ଭାବୁଛି ଏଇ ସକାଳୁ ବର୍ଷା ହଉ। ଆଉ ଖରାବେଳେ ବର୍ଷା କମିଯାଉ ତମେ ପାଗ ଠାକୁରା ପୁର ଠିକ୍ ଠାକ୍ ରହୁ ହାୱା ପବନ ଟିକେ ଦେଉ।
କୁଆଡେ କୁଆଡ ସବୁ ଯିବା ପାଇଁ ବାହାରି ଛନ୍ତି ଆପଣ?
ଭଲ ଜାଗା ଯ ବୁଲାବୁଲି କରିକି ଆସିବୁ ଆଉ ଭଲ ଭଲ ଜାଗା ଯାଇକି ବୁଲାବୁଲି କରିକି ଆସିବୁ ଆଉ। ହଁ ଦୂର ଜାଗା ଯିବୁ ଦୂର ଜାଗା।
ସାଙ୍ଗମାନେ ମିଶିକି ଯିବ ନା କି ଆମକୁ ଡାକିବେନି?
ହଁ ହଁ ଆପଣଙ୍କୁ ଡକା ହବ କଣ ଆସିବେ? ମିଶିକି ଯିବାନା ଆଉ ଗୁପଚୁପ୍ ଖାଇବା ଦହିବରା ଖାଇବା।
ହ ଆଉ ଯାଜପୁରରେ ସରି ଯାଜପୁର କହିଥିଲି? ଆଉ ହଉଛି ଆମର ରଜରେ କଣ କଣ ଫେମସ ଜିନିଷ ଆମେ ଖାଇବାନି ଖାଲି ଗୁପଚୁପ ଦହିବରା ଖାଇବା।
ନା ନା ଖାଇବା ପାନ ଖାଇବା ଆଉ ଅଧିକ ତ ମୁଁ ତ କହିବି ପାନ ଆଉ ଯଦି ପିଠା କୋଉଠି ଆମେ ତ ଘରେ ଘରେ ପିଠା ଖାଇବା। ଆଉ ପାନ ଖାଇବା ଆଉ ହୁଁ ତରଭୁଜ ଖାଇବା ଆମ୍ବ ଖାଇବା ଆଉ ଦହିିବରା ଖାଇବା ଗୁପଚୁପ ଖାଇବା। ଆଉ ଆଖୁ ରସ ପିଇବା ଲସି ପିଇବା। ହଁ ଲିଚୁ କୋଳି ଖାଇବା ତମେ ଦବ ଲିଚି କୋଳି? ତମେ ତମ ଲିଚି କୋଳି ଆମେ ଲିଚି କ ତମ
ଲିଚି କୋଳି ଖାଇବା ନା?
ହଁ ହଁ ତମେ ଦେଲେ ମୁଁ ଖାଇବି।
ହଁ ତାଲେ ଠିକ ଅଛି।
ଆଉ ତମକୁ ଦହିବରା ଖାଇକି ଶୁଣୁ ଶୁଣ ଦହିବରା ଖାଇକି ଦହି ପାଣି ପିଇବା ପାଇଁ ଭଲ ଲାଗେ?
ହଁ ହଁ ଭଲ ଲାଗେ।
ସେଇଟା ଦହି ପୁରାନେ ଖାଇବ ଦହି ପାଣି ପିଇବନି ସେଟା କଣ ମଜା?
ହଁ ଆମେ ତ ଓଡିଆ ନା ଆମ ସହିତ ଓଡିଆରେ ଖାଦ୍ୟ ଓଡିଆ ର ଯେତିକି ଖାଦ୍ୟ ଆମକୁ ସ ପସନ୍ଦ।
ହଁ ଆଉ ଯୋଉ ଗୁପଚୁପ୍ ଟା କେମିତି ଆପଣଙ୍କୁ ରାଗ ଭଲ ଲାଗେ ନା?
ହଁ ମତେ ରାଗ ଭଲ ଲାଗେ।
ରାଗ ରାଗ ତ ଟିକେ ଗୁପଚୁପ୍ ଖାଇବା କଥା ଆଉ ଆଉ ବିନା ସାଧାରେ ସେମିତି କଣ ଭଲ ଲାଗିବ କି?
ମଜା ଆସିବନି ସତ ରେ ମଜା ଆସିବନି।
ତରଭୁଜ ଭଲ ଲାଗେ ଆପଣଙ୍କୁ?
ହଁ ସେଇଭଳି ବା।
ଓହୋ।
ଏତେ ଭଲ ଲାଗେ ନା ସେଇଭଳିଆ।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ବା ଶୁଣ ଶୁଣ ଆଚ୍ଛା ଆଚ୍ଛା ଆପଣଙ୍କ ବାଡିରେ ଯୋଉ ଗାର୍ଡେନ ଟା ଅଛି ଯୋଉ ବଗିଚା ଟା ଅଛି
ଆଚ୍ଛା।
ଆପଣ ସବୁ କୋଉ କୋଉ ଫୁଲ ସବୁ ଲଗେଇଛନ୍ତି?
ସେଠି ମୁଁ ଗୋଲାପ ଗଛ ଲାଗିଛି ଆଉ ଟଗର ଗଛ ଜାଣିଛନ୍ତି ଆପଣ?
ହଁ ନା ନା ଟଗର ଗଛ ଜାଣିିନି କଣ।
ହଁ ସେ ତରାଟ ଫୁଲ କୁହନ୍ତି ତରାଟ ଫୁଲ ହ୍ୱାଇଟ ହ୍ୱାଇଟ କଲର ର ଫୁଟେ।
ହଁ ହଁ ହଁ।
ଅଁ ସେଟା ଲାଗିଛି ଆଉ ଟେବଲ ଗୋଲାପ ଗୋଟେ କୁହନ୍ତି ସେଟା ଲାଗିଛି। ଆଉ ଆଉ ଗୋଟେ ଲଗା ହେଇଛି ସ୍ପାଇଡର ଲିଲି।
ଓହୋ।
ରଜନୀଗନ୍ଧା ବି ଲାଗିଛି।
ଆ ଯୋଉ ଯିବି ଯୋଉ ରଜ ରେ ଯଦି ଯିବି ଆପଣ ଟିକେ ମତେ ଡାଳ ଦେବେ ତ ମୁଁ ଟିକେ ଆମ ବଗିଚାରେ ପୋତିିବି।
ହଁ ନିଆତି।
ଓହୋ।
ଆପଣଙ୍କ ବାଡିରେ ସବୁ କୋଉ କଉ ଗଛ ଲାଗିଛି?
ଆମର ଗେଣ୍ଡୁ ଫୁଲ ଆଉ ଚମ୍ପା ଫୁଲ, ଆଉ କାଠ ଚମ୍ପା ଆଉ ହେଲା ରଜନୀଗନ୍ଧା ଆଉ ହଉଛି ମନ୍ଦାର, ହରଗୌରିଆ
ଆରେ ବା ଏତେ ପ୍ରକାର ଫୁଲ ଲାଗିଛି। ଗେଣ୍ଡୁ ଫୁଲ ଖରା ଦିନେ ଫୁଟୁଛି?
ନାଇଁ ନାଇଁ ଗଛ ଲାଗିଛି। ଆଉ ବର୍ଷା ଦିନେ ହୁଏ ଆଉ ଶୀତ ଦିନେ ବର୍ଷା ଦିନେ ହୁଏ ଆଉ।
ଆଚ୍ଛା ଗରମ କେମିତି ବା ଆପଣଙ୍କ ଗାଁ ରେ?
ଗରମ ଟା ତ ବହୁତ ହଉଛି ଆମର ଏଠି। ହେଲେ ଉଁ ବର୍ଷ ତ ମାନେ ଉଁ ଆସୁଛି ଘଡଘଡି ବିଜୁଳି ହଉଛି ତାପରେ ବର୍ସ ଷା ମାନେ ବର୍ଷା ନାହିଁ କେବଳ ଘଡଘଡ଼ି ବିଜୁଳି ହଉଚି ବର୍ଷା ହେଲେ ନାହିଁ।
ବର୍ଷା କଥା କୁହନ୍ତୁନି ଆପଣ ଆମ ଗାଁରେ ସବୁ ବେଳେ ଦିନରେ ପ୍ରବଳ ଖରା ହଉଚି। ଆଉ ସାନ୍ଧ୍ୟା ହେଲା ବେଳକୁ ବର୍ଷା, ଘଡଘଡି, ବିଜୁଳି, ବଜ୍ରପାତ। ଏମିତି ସବୁ ହଉଚି।
ଓହୋ ନା ନା ଆମର ଏଠି ବର୍ଷା କାହିଁ ବର୍ଷା ନାହିଁ। ବର୍ଷାକୁ ଆମେ କେତେ ଡାକୁଚୁ ବର୍ଷା ଆସୁଚନ୍ତି ନା ଆସୁନାହାନ୍ତି।
ନା ଆମର ଏଠି ସବୁବେଳେ ବର୍ଷା ହଉଚି ଆଜି ବର୍ଷା ହେଇନି ଆଜି ଖାଲି। ବିଜୁଳି ଆଉ ଘଡଘଡି ମାରିଥିଲା ଆଉ ଆଜି ବର୍ଷା ହେଇନି।
ଆମର ତ ଆଜି ହାୱା, ପବନ ଦେଇଛି କେବଳ ଆଉ ବର୍ଷା ହେଲେ ହେଇନି।
ହୁ ଆଚ୍ଛା।
ଆଉ ଆପଣଙ୍କୁ କଣ ଖାଇବା ପାଇଁ ଭଲ ଲାଗେ?
କଣ କହୁଛନ୍ତି ଆପଣ ଖାଇବା ଭଲ ଲାଗେ ମାନେ ଆ ଯେମିତି କିି?
ଯେମିତି କିି ମାନେ କିଛି ବି ବାହାର ଜିନିଷ ହଉ। ଆଉ ଘରୋଇ ଜିନିଷ ହଉ। ଫାର୍ଷ୍ଟ ମତେ କହିଲ ତମକୁ ମାନେ ନନ ଭେଜ ଭଲ ଲାଗେ ନା ଭେଜ ଭଲ ଲାଗେ?
ମତେ ଉଭୟ ଭଲ ଲାଗେ ମତେ ଆମିଷ ବି ଭଲ ଲାଗେ ନିରାମିଷ ବି ଭଲ ଲାଗେ।
ଆଚ୍ଛା ଆଚ୍ଛା ଆମିଷରୁ କଉଟା ଭଲ ଲାଗେ?
ଆମିଷରେ ମତେ ଚିକେନ ଖାଇବାକୁ ଭଲ ଲାଗେ। ମାଛରେ ଯେହେତୁ ମୁଁ କଣ୍ଟା ଛଡେଇ ପାରେ ନା ମତେ ମାଛ ଭଲ ଲାଗେ ନା। ଆଉ ମଟନ ତ ମୁଁ ଆଦୌ ଖାଏ ନା।
ଆଉ ଆପଣ ମାଛରୁ କଣ୍ଟା ଆପଣ ମାଛରୁ କଣ୍ଟା ଛଡ଼େଇ ପାରନ୍ତିନି।
ନାଇଁ ସେଥିପାଇଁ ମତେ ମାଛ ଖାଇବାକୁ ଭଲ ଲାଗେ ନା ମୁଁ। ଆଉ ମାଛର ଯୋଉ ପେଟ ମାଛ କୁହନ୍ତି ସେଇଟା କେବଳ ମୁଁ ଖାଏ ଆଉ କଣ୍ଟା। ଛଡ଼େଇବାକୁ ସହଜ ହୁଏ ଆଉ ମାଛରେ ମତେ କଣ୍ଟା ଛଡ଼େଇ ଆସେନା ବୋଲି ମୁଁ ମାଛ ଖାଇବାକୁ ଭଲ ପାଏନା ନା କିନ୍ତୁ ମାଛ ଖାଏ ମୁଁ।
ଆଚ୍ଛା ଆଚ୍ଛା ଆପଣ ଆମେ ଯେତେ ଆ ଅ ମୁଁ ଯେତେବେଳେ ଡାକିବି ଆପଣଙ୍କୁ ହେଲା। ଆପଣ ଆସିବେ ମୁଁ ଆମ ଆମ ଘରେ ମାଛ କରିବି ହେଲା ଆପଣଙ୍କୁ ମୁଁ ଛଡେଇଦେବି ଆ ଆପଣ ମାଛ ଖାଇବେ ହେଲା।
ହଁ ହଁ। ସେମିତି ତ ସମସ୍ତେ ମୁଁ ଯାହା ଘରକୁ ଯାଏ ବା ବନ୍ଧୁବାନ୍ଧବ ଘରକୁ କି ବା ଆମ ଘରେ। ଆମ ଘରେ ହେଲେ ମୋ ମାମା ଛଡେଇ ଦିଅନ୍ତି ଆଉ ବ ଧୁବାନ୍ଧବ ଘରକୁ ଯାହା ଘରୁକୁ ଯାଏ ସିଏ ମତେ କଣ୍ଟା ଛଡେଇ ଦିଅନ୍ତି ମୁଁ ମାଛ ଖାଏ ସମସ୍ତେ ହସ ଚି କୁହନ୍ତି ଏତେ ବଡ ପିଲା ହେଲୁଣି ମାଛରୁ ସାମାନ୍ୟ କଣ୍ଟା ଛଡେଇ ପାରୁନୁ ଆଉ କଣ ଖାଇବୁ?
ନାଇଁ ନାଇଁ ଆପଣ ଏତେ ବଡ଼ ଛୁଆ କୋଉଠି ହେଇଛନ୍ତି?
ହ
ଆପଣ ଆପ ଆପଣ କୁନି ପିଲା ଆପଣ ଯଳେ ଆସିବେ। ସେତେବେଳେ ମୁଁ ଆପଣଙ୍କୁ ମାଛ ଛଡ଼େଇଦେବି ଆପଣ ଖାଇବେ ହେଲା କିଛି ନାଇଁ କିଛି ନାଇଁ ଚଳି
ଆପଣଙ୍କୁ କୋଉଟା ଭଲ ଲାଗେ ନନଭେଜ ଭିତରେ ଖାଇବା ପାଇଁ ଆଉ? ଅ ନିରାମିଷ ଭିତରେ ଖାଇବା ପାଇଁ।
ମୋତେ ଉଁ ଆମିଷରୁ ଖାଇବା ପାଇଁ ମୋତେ ଭଲ ଲାଗେ ମଟନ୍। ଆଉ ହେଲା ନିରାମିଷରୁ ଖାଇବା ପାଇଁ ମୋତେ ପନିର, ଛତୁ ସବୁ ଭଲ ଲାଗେ ମୋତେ।
ଆଚ୍ଛା ଆପଣ ମଟନ ଖାଆନ୍ତି ବୋଧେ।
ହଁ ମୁଁ ମଟନ୍ ଖାଏ ମୁଁ ଚିକେନ ଖାଏ ଚିଙ୍ଗୁଡ଼ି ଖାଏ ମାଛ ଖାଏ ଅଣ୍ଡା ଖାଏ ସବୁ ଖାଏ।
ମୁଁ କିନ୍ତୁ ମଟନ୍ ଟା ଆଦୌ ଖାଏ ନା।
ଓହୋ ହୋ ମଟନ ଟା ପ୍ରାୟତ ସମସ୍ତେ ଖୀରୁଆ ଖୀରୁଆ ଗନ୍ଧାଏ ନା ତ ସେଥିପାଇଁ ଖାନ୍ତିନି କିଏ ମଟନ ଟା।
ଆଚ୍ଛା।
ହଁ ଆଉ ଆପଣଙ୍କୁ ଅଣ୍ଡା ଭଲ ଲାଗେ?
ହଁ ଭଲ ଲାଗେ।
ଅଣ୍ଡାରେ କୋଉଟା ଭଲ ଲାଗେ ଅଣ୍ଡା କଷା ନା ଅଣ୍ଡା ଝୋଳ?
ଅଣ୍ଡାରେ ସବୁ ପ୍ରକାର ଖାଇବାକୁ ମତେ ଭଲ ଲାଗେ। କେବଳ ସିଝା ଅଣ୍ଡାକୁ ଛାଡି ଦେଇକି ମତେ ଆଉ ସବୁ ଅଣ୍ଡା ଭଲ ଲାଗେ ମାନେ ଅଣ୍ଡା ରେ ଆମଲେଟ୍ ହଉ। ମାନେ ଖାଲି ଅଣ୍ଡା ସିଝଟା ଖାଇ ହବନି। ନା ସିଝା ଅଣ୍ଡା ରେ ଯଦି ତମେ ତାକୁ ତା ଭିତରେ କଞ୍ଚାଲଙ୍କା ଆଉ କିଛି କଣ ସବୁ ଦବ ଗୁଣ୍ଡ କରିକି ବା ବାଟିକି ଦବ ଯଦି ତା ଭିତରେ ତାହେଲେ ପିଆଜ ଫିଆଜ ପକେଇ ତାହେଲେ ଖାଇବାକୁ ଭଲ ଲାଗିବ, ଆଉ ସେମିତି ଟା ମତେ ଖାଲି ଖାଇବା ଭଲ ଲାଗେ ନା।
ଶୁଣନ୍ତୁ ଶୁଣନ୍ତୁ। ସିଝା ଅଣ୍ଡା ଭଲ ଲାଗେ ନା ଖାଲି ତା ମଝିରେ କାଟିକି କଞ୍ଚା ଲଙ୍କା ଆଉ ଟିକେ ମସଲା ଦେଲେ ଭଲ ଲାଗେ ନାଇଁ। ଆପଣ ଟିକେ ଚଟପଟା ପିଲା ଆଉ।
ହଁ ମତେ ରାଗ ଜିନିଷ ବେଶୀ ପସନ୍ଦ, ମତେ ରାଗ ଜିନିଷ ଖାଇବା ବେଶୀ
ଏଇ ରାଗ ଖଟା ଭଲ ଲାଗୁଥିବ ତ ନିହାତି
ହଁ ଖଟା ବି ଭଲ ଲାଗେ।
ହଁ ସେଇ ତ ଚଟପଟା ପିଲା ଆଉ ଆପଣ ପୁରା ଚଟପଟା ପିଲା। ଆଉ ଆପଣଙ୍କୁ ହଁ ମୁଁ ରାଗୋ ଗୋଟେ ଜିନିଷରେ ନଥିବ ତାହେଲେ ବାଗ ଲାଗିବ।
ହଁ ସେଟା ତ ସତ କଥା।
ଓହୋ ହଁ ଆଉ ଆପଣଙ୍କୁ ଚିଲ୍ଲିରେ ସବୁ କଣ ଭଲ ଲାଗେ?
ମତେ ମତେ ବେଶୀ ଭଲ ଲାଗେ ଛତୁ ଚିଲି ଟା।
ଛତୁଚିଲି ଟା ଭଲ ଲାଗେ ନାଇ।
ହୁଁ ମାନେ ଏ ଇ ନିରାମିଷ ଭିତରେ, ଆମିଷ ରେ ହେଲେ ମତେ ଭଲ ଲାଗେ ଚିକେନର ଚିଲି ଚିକେନ ଟା।
ଓହୋ ଚିକେନ ପକଡ଼ା ଭଲ ଲାଗେ ନା?
ହଁ ଚିକେନ ପକୋଡା ବି ମତେ ଭଲ ଲାଗେ। ମତେ ସବୁ ପ୍ରକାର ଖାଦ୍ୟ ଭଲ ଲାଗେ ଯୋଉଟା କି ବାହାର ଖାଦ୍ୟ ମତେ ଟିକେ ବେଶୀ ପସନ୍ଦ, ଘର ଖାଦ୍ୟ ଅପ ପେକ୍ଷା ଆଉ ମୁଁ ଚଟପଟା ଟିକେ ପସନ୍ଦ ମତେ।
ଆପଣ ଆସନ୍ତୁ ଇଆଡ଼େ ଆସନ୍ତୁ, ଆପଣ ଇଆଡ଼େ ଆସନ୍ତୁ ମୁଁ ଚଟପଟା ଖାଦ୍ୟ ଗୋଟେ ବନେଇବି ଯେମିତି ଲାଗିବ ଆପଣଙ୍କୁ ବାହାରେ ଗୋଟେ ଖାଉଛି ବୋଲି।
ଆଚ୍ଛା, ଆପଣ ବି ଆମ ଇଆଡେ କେବେ ଆସନ୍ତୁ ଆପ ଆପଣଙ୍କୁ ବୁଲେଇନେବି ସବୁଆଡେ ଆପଣଙ୍କୁ ଖୁଆଇବି ଦେଖିବେ ଆପଣ ଆମ ଏପଟେ ଭଲ ଭଲ ସବୁ ଷ୍ଟ୍ରିଟ୍ ଫୁଡ ବିକ୍ରି ହଉଛି।
ସତରେ, ସତରେ ଆଚ୍ଛା ହେଲା ଆଉ ଯିବି ତାହେଲେ ଆଉ। ଆପଣ ଏତେ ଜିନିଷ ଦେବେ ବୋଲି କହୁଛନ୍ତି କେମିତି ଜଣେ ମାନେ ନଯିବ ଯିବି ଆଉ ହେଲା।
ନିହାତି ଆସିବେ ଆପଣଙ୍କୁ ସ୍ଵାଗତ ହେଲା।
ହଉ ହଉ। ଆଉ ଆପଣଙ୍କର ରଜ ସପିଙ୍ଗ ତାଲେ ହେଇନି ନାଇଁ।
ନାଇଁ ନାଇଁ ରଜ ସପିଙ୍ଗ ହେଇନେଇ ରଜ ସପିଙ୍ଗ ମୁଁ ଭାବିଚି ଅନଲାଇନ୍ ରୁ ଆଣିବି ବୋଲି ଆଉ ପା ଖରେ ଆମର ଏଇଠି ମାର୍କେଟ ରେ ବିକ୍ରି ହଉଛି ବହୁତ ଭଲ ଭଲ ଦୋକାନ ଅଛି। ଭାବିଚି ସେଇଠୁ ଯାଇଁକି କିଣିକି ଆଣିବି କିଛି।
ଓ। ଓ ଆଚ୍ଛା।
ଆପଣ ଆଣି ସାରିଲେନି ରଜ ପାଇଁ ବୋଧେ?
ହଁ ହଁ ମୁଁ ଅଫଲାଇନ୍ ରୁ ନେଇ ଆସିଛି। ମୁଁ ଅଫଲାଇନ୍ ନେଇ ଆସିଛି ହଁ।
ଆପଣ ଦୋଳି ଖେଳନ୍ତି ରଜରେ?
ହଁ ଦୋଳି ଖେଳେ ଯେ ହେଲେ ଅ ବହୁତ ଅଳ୍ପ ଖେଳେ କାରଣ ମତେ ବାନ୍ତି ଉଠାଏ ତ ଦୋଳିରେ ମାନେ ବସିଲେ ସେଇଥିପାଇଁ ବହୁତ୍ ଅଳ୍ପ ଖେଳେ ଆଉ ବାନ୍ତି ପେସେଣ୍ଟେ ମୁଁ ଟିକେ।
ଆଚ୍ଛା ଆଚ୍ଛା ତାଲେ ଆପଣ ଗାଡି ଫାଡିରେ କୁଆଡେ ଗଲେ ଆପଣ ବାନ୍ତି ହଉଥିବ?
ହଁ ମୋତେ ମାନେ ବୋଲରେ ବାନ୍ତି ହୁଏ ଆଉ କାରେ ବାନ୍ତି ହୁଏ ବସ ରେ ବାନ୍ତି ହୁଏ। ଆଉ କୋଉଥିରେ ବାଣ୍ଟି ହୁଏନି।
ଆଉ ବାଇକିରେ ବାନ୍ତି ହୁଏନା ଅଟୋରେ ବାନ୍ତି ହୁଏନା?
ଅଟୋରେ ସେମିତି ମାନେ ଟ୍ରେନରେ ବାନ୍ତି ଫାନ୍ତି ହୁଏନା ହେଲେ ଅଟୋରେ କଣ କହିଲ ମାନେ ଅଧିକ ସମୟ ବସିଲେ ତା ପଛରେ ଯୋଉ ଗ୍ୟାସ ଟା ବାହାରେ ସେ ସେ ଟିକେ ବାନ୍ତି ହୁଏ ମତେ କେବଳ ବାଇକରେ ଆଉ ସ୍କୁଟିରେ
ମୁଁ ବି ଆପଣଙ୍କ ଭଳିଆ ବାନ୍ତି ପେସେଣ୍ଟେ ମତେ କିନ୍ତୁ ଯଦି ଆପଣ ମତେ ନ୍ୟଚୁରାଲ ହାୱା ଯୋଉ କହନ୍ତି ପ୍ରାକୃତିକ ହାୱା ପବନଟା
ହଁ
ଯଦି ଝ ଝରକା ଖୋଳିଥିବ ଗା ପାନେ ବସ୍ ରେ ହଉ କିମ୍ବା ଅଟୋ ରେ ହଉ କିମ୍ବା କାର ରେ ହଉ ଆଉ ଯଦି ଝରକା ଟା ଖୋଲା ଥିବ ତାହେଲେ ମୁଁ ଯଦି ବାହାରକୁ ମୁହଁ କରିକି ବସିବି ଆଉ ପ୍ରାକୃତିକ ହା ପବନ ଟା ଖାଇବି ତାହେଲେ ମୋର ବାନ୍ତି ଫାନ୍ତି ହବନି ଆଉ ଯଦି ମୋର ଅ ବନ୍ଦ କରିଦେଲେ ଝରକା ତାହେଲେ ମୋର ବାନ୍ତି ହବ।
ହଁ ହଁ ମୋର ବି ପୁରା ସେମେ୍ ତମ ତମର ଯା ମୋର ସେୟା ଆଉ।
ହଁ ମତେ ଟିକେ ନ୍ୟଚୁରାଲ ମାନେ ପ୍ରାକୃତିକ ପବନ ଟା ମତେ ଦରକାର ସବୁବେଳେ। କାହିଁକିନା ମତେ ଟିକେ ବାହାର ହାୱାଟା ମତେ ଭଲ ଲାଗେ ମତେ ଲାଗେ କି ମୋ ଦେହ ପାଇଁ ସେଇଟା ବହୁତ ଭଲ।
ଓହୋ ମତେ ଅଧିକ ଟିକେ ବାଇକିରେ ଆଉ ସ୍କୁଟିରେ ଯିବା ପାଇଁ ମତେ ଟିକେ ପସନ୍ଦ।
ହଁ ବାଇକ୍ ତ କାହାକୁ ନ ଭଲ ଲାଗେ ବାଇକ ତ ସମସ୍ତଙ୍କୁ ଭଲ ଲାଗେ। କାହିଁକି ନା ହଁ ପବନଟା ସବୁଆଡ଼େ ଦୋଉଥୁବ ହୁଁ।